ହାଲୋ।
ହାଲୋ।
ହଁ କଣ କରୁଚ?
କିଛି ନାହିଁ ଏ ଛାତରେ ବସିଥିଲେ ଆଉ।
ଲାଇନ ଅଛି ତ?
ହଁ, ଲାଇନ ଅଛି ଏବେ କଟି ଯାଇଥିଲା ଯେ ଏବେ ଆସିଲା ଭାରି।
ଓହୋ ଆଜି କଣ ବର୍ଷା ପାଗ ହେଇଥିଲା?
ନା। ଆଜି ଖରା ହେଇଥିଲା ବହୁତ, ଆଜି ପ୍ରାୟ ପାଣି ଖରା ଟା ଯେମିତି ପୁରା ଚାଇଁ କି ଲାଗେ ଆଜି ସେମିତି ପୁରା
ଆଜି ବି ସେମିତି ହେଇଥିଲା ଫୋନରେ ଦେ ଖଉଥିଲା ଇଆଡେ ବର୍ଷା ହବ ବୋଲି ମୁୋଡ ଲୁଗାପଟା ଶୁଖେଇଥିଲି। ଲେଖୁଥିଲା ଆଠଟା ରୁ ଏଗାରଟା ବର୍ଷା, ମୁଁ ହେଠୁ ଗୋଟେ ରଡ ରେ ମୁଁ କହିଲି ଯାଉଚି ଛାତରେ ଶୁଖେଇଦିଏ ଲୁଗା ଗୁଡା ତେବେ ଯାହାବୁ ଦେଖିଲା ବେଳେ ଜୋରେ ଖରା ହେଲା ଯାହା ସବୁ ସୁଖିସୁଖା ଗଲା ବର୍ଷା ଦିନ ଲୁଗା ସୁଖ ଖିବା ଭାରି କଷ୍ଟ।
ଭାରି କଷ୍ଟ।
ତାପରେ ଯଦି ଶୁ-ଶୁଖେଇ ହେଇଥିବ ଯଦି ବର୍ଷା ହେଇଗଲା ସେ ଯୋଉ ଗନ୍ଧ ବାହାରିବ।
ତାପରେ ତଳେ ଯଦି ସୁଖେଇଥିବ ଗୋଟେ ଅଲଗ ପ୍ରକାର ଏଇ ଛାତରେ ଶୁଖେଇ ଥିଲେ ବେଶି ଅସୁବି
ଏଠି ବା ତଳେ ଟିକେ ଜାଗା ନାହିଁ ଏଠି ବା ଖରା ନାହିଁ ଏଠି ଯିଏ ଖାଲି ଚୁଣ୍ଟିଚାନ୍ତି ହେଇ ଖାଲି ଘର ଆଉ କିଛି ନାହିଁ।
ସେଇୟା ଉପରେ ଯାହା
ହଁ ଦି ମହଲା ପରୁ ଗଲାବେଳୁ ତମେ ଦୌଡିକି ସେ ପୁରା ଯାଇଥିବ। ଧର ହାତ ପାଖରେ ଅଛି ଦୌଡି ଗଲେ ଧର ତୋଳିକି ପଲେଇ ଆଇଲ ଆମ ଗାଁରେ ବଢିଆ। ଘର ଆଗରେ ତାରଟା ଉଁ ତାପରେ ଚାରିଆଡେ ଖୋଲା ମଲେ ଏଠି ତ ଘର ଭିତରେ ରହିଲା କିଛି ଜାଣି ହିଁ ହଉ ବର୍ଷା କେତେବେଳେ ଆଇଲା ଇଏ କେତେବେଳେ ଆଇଲା ତମକୁ ଜଗିବାକୁ ପଡିବ। ବନ୍ଦ ବାନ୍ଦ ଘର ଯା ହଁ ବା ସେମିତି କଣ ଆମର ସବୁ ବଡ ଖୋଲା ମେଲା। କଳା ହାଣ୍ଡିଆ ହେଲେ ହେଇ ବର୍ଷା ଆଇଲା ବୋଲି ଦଉଡିକି ଲୁଗା ଧରିକି ପଳେଇ ଆସ ଦି ମିନିଟ୍ ରେ କାମ ଶେଷ।
ହଁ।
ଆଉ ଧର ଟିକେ ଆଖି ଏଠି ଲାଗି ଯାଇଛି ଗଲା ଆଉ। ଓଦା ହେଇଯିବ ଆଉ।
ପୁଣି କେତେ ପରିଶ୍ରମ କରିବି ମଣିଷ ସ ଫା କରିଥିବ ଗଲା।
ଭାରି ମତେ କାନ୍ଦ ମାଡ଼େ ଯଦି ବର୍ଷା ଦିନ ମୋ ଲୁଗା ଅଦା ହେଇଗଲା ମତେ ଭରି କାନ୍ଦ ମାଡେ।
ଆଉ କାନ୍ତ ଲାଗିବନି ମଣିଷ କେତେ ଉଁ ପରିଶ୍ରମ କରିକି ରୋଷେଇ ବାସ କର ଛୁଆ ପିଲା ଦାନ୍ଧା କର ଏ। ତାପରେ ଏ ଭିତରେ ଟାଇମ ବାହାର କରି ସଫାସତୁରା କରି ଶୁଖେଇଥବ କେତେ କଷ୍ଟ କଷ୍ଟ କରିକି ଆଉ ତିନ୍ତି ଗଲେ ଦୁଖ ଲାଗିବନି।
ତାପରେ ବ-ବର୍ଷାଟା ବର୍ଷା ପାଣି ପାଇଲେ ସେ ଗୋଟେ ସ୍ମେଲ ବାହାରି ପଡେ। ହଁ ଠା ହଁ ଠାକୁରଙ୍କ ଦୟା ରୁ ୱାଶିଁ ମେସିନରେ ଫିନ ଫନ୍ କରିକି ନେଇକି ରେଡି ରାଡି କରିକି ପକେଇଥିବ। ଆଉ ସିଏ ଯାହା ପବନ ବାଜିଥିବ ବାଜିଥିବ। ଶୀତ ଦିନ ଖରାଦିନ ଲୁଗା ଶୁଖେଇବାକୁ ଭଲ। ବର୍ଷା ଦିନେ ଏଇ ଯୋଉ ଚାରିଆଡ଼େ ଗ୍ରୀନ୍ ଗ୍ରୀନ୍ ଏଇରା ଭରି ଭଲ ଲାଗେ ନା। ଆଉ ହଁ ସବୁଜିମା ଯୁଆ ଅନେଇବ ଯୋଉ ଗଛ ପୁରା ମାନ ଆମର ସବୁ ଯ ଗୋଟେ ଛୋଟିଆ ଛୋଟିଆ ଖୁଣ୍ଡରେ ଗୋଟେ ଗୋଟେ ଗଛ ଲାଗିଛି ସେମାନେ ସବୁ ରୁଖା ସୁୁଖା ଦେଖାଉଥିଲା ଆଉ ଗ ଖାଲି ଗ୍ରୀନ୍ ପୁରା। ଗ୍ରୀନ ହଁ ତାଙ୍କୁ ଦେଖି ଦେଖିଲେ ପୁରା ମନ ଖୁସି ହେଇଯାଉଛି ସବୁ ଋତୁର କିଛି ନା କିଛି ପ୍ଲସ ମାଇନସ୍ ପ୍ଲସ ମାଇନସ ଆହୁ
ହଁ ସବୁ ତୁର କିଛି ନା କିଛି ଖାସିଅତ ଅଛି। କୋରେ ଭଲ ଜିନିଷ ଅଛି ପୁଣି କୋରେ ଖରାପ ଜିନିଷ ଅଛି କିନ୍ତୁ ସବୁ ଋତୁ ନା ଶାଢ଼ୀ
ଆ ଯଉ ମୁଁ ଆମ ଘରକୁ ଯୋଉ ଯାଇଥିଲି ଖାଲି ନାଇଟ୍ ପିନ୍ଧିଦିଏ ତେଣୁ ଆଉ ବେଶୀ ଜାମା ପଟା ହୁଏନି। ସାଢି ପିନ୍ଧିଲାଉଜ ସାଢି ସାୟା ବ୍ଲାଉଜ ଛୁଆଙ୍କ ଡ୍ରେସ୍ ହେଲା ବେଳୁ ବହୁତ ଗୁଡାଏ ହେଇଯିବ ନା ମା ପିନ୍‌ଦେଲେ ଅଳ୍ପରେ ଅଳ୍ପରେ ବର୍ଷା ଦିନ ପାଇଁ ଠିକ। କିନ୍ତୁ ଏ ଲୋକ ଵାକ ଆସିବେ ଘରକୁ ଭଲ୍ ଲାଗିବନି।
ଓ ହଁ ସେଟା ଟିକେ ମାନେ ଅ
ହଁ ହଁ ହଁ। କହିବାକୁ ଗଲେ କିନ୍ତୁ ବୁଝିବା ଦରକାର୍ ଲୋକ ନାଇଟ୍।
କିନ୍ତୁ ନାଇଟ୍ ରେ ହଁ ସବୁ ଘୋଡେଇକି ରହିଲା ମୁଣ୍ଡରେ ଷ୍ଟଲ ପକେଇଲ କଥା ଶେଷ।
ଷ୍ଟଲଟେ ଘୋଡେଇ ହେଇ ପଡିବ ମୁଣ୍ଡରେ ସେ ଓଢଣା ରହିଲା ପାଦରୁ ମୁଣ୍ଡ ଯାଏ କିଛି ଦେଖା ହବାର ନାହିଁ। ମାନେ ଏମ୍‌ତି ଆମ ଶାଢୀରେ ହେଲେ ଟିକେ ପେଟ ଦେଖାହୋଉଛି କି ପିଠି ଦେଖା ହୋଉଛି ବ୍ଲାଉଜ୍ ରେ ମାନେ ସବୁବେଳେ ଆଉ କଣ ଘୋଡେଇ ହେଇକି ରହିହୋଉଚି
ରହିଯାଉଚି ହଁ।
ତ ନିୟମ ଅଛି ଅଛି ଆଉ।
ସେଇଟା ଗୋଟେ ମାନେ ମାନସିକତା ଆ ଲୋକମାନଙ୍କ ମନରେ ଗୋଟେ ରହି
ହଁ ଏରେ ଆମ ବେଳେ ଆଉ ହବନି ଦେଖ ଆମେ ଯେତେବେଳେ ଶାଶୁ ହବା ଆମେ ଏମିତି ହବାନି ନାଇଁ ହବାନି ସତ କଥା ହବାନି।
ଆ ସତ କଥା ଆଉ ଯୁଗ ସହିତ ତାଳ ମିଳେଇକି ଚାଲିବେ ନା ଆଉ।
ହଁ। ଯାହା କ
ଦିନକୁ ଦିନ ଇମ୍ପ୍ରୁଭ୍ ହୋଉଚି ସବୁ।
ହଁ।
ତମେ ପୁଣି ତା ସହିତ ନିଜକୁ ଅର୍ଜଷ୍ଟ କରି ଖାପ ଖୁଆଇକି ଚଳିବ ନା ଆଉ।
ସେଇଆ ପା।
ପୁରୁଣା ମାନସିକତାକୁ ମନରେ ରଖିଲେ ସବୁବେଳେ
ସେମାନେ କଣ ସେଇଟା ଗୋଟେ ମାନେ ହଁ ତାକୁ ଗୋଟେ ମାଡି ବସିକି ହେଟା ଟା ଇଏ ଭଳିଆ ରଖିଛନ୍ତି ତାକୁ ଜବରଦସ୍ତ କିନ୍ତୁ ବୁଝିବା ଦରକାର ଯେ ନାଇଁ ଯୁଗ ବଦଳୁଚି ସବୁ ଇଏ ହୋଉଚି। ଯେମିତି ସେମାନେ କୋହୁଥିଲେ କି ଉଁ ବୟସ୍କ ଲୋକମାନେ ପ୍ରାୟତଃ କୁହନ୍ତି ଆମେ ଦଶ ବାରଟା ଛୁଆ ଜନ୍ମ କରିଚନ୍ତି ଗୋଟେ ଗୋଟରେ ଏମିତି ହେଇଯାଉଚି ତମର ଦଶ ବାରଟା ଛୁଆ ଯେ ସେତେବେଳେ ଖର୍ଚ୍ଚ କିଛି ନଥିଲା। ଆବେ ଗୋଟେ ଛୁଆକୁ ପା ମଣିଷ କଲାବେେଳକୁ ବହୁତ ଖର୍ଚ୍ଚ
ସେଇପା ସେମାନେ ବି ମୁଁ ଦେଖ ମାନେ ମୁଁ ଭାବେ ସେ କେମିତି କଣ କରିକି ରଖନ୍ତି ସବୁ।
ସେମାନେ କଣ ଘ ସତକଥା ଆମେ ବି ଛୁଆ ଦିନେ ମାନେ କଣ ଏଇ ଯୋଉ ମ୍ୟାଗି ଚାମିନ୍ ଦେଖିଥିଲେ।
ନା ହ।
ତମେ ଆମର ଯାହା ଯିଏ ଖାଇଲା ତା ସହିତ ଦିଇ ଗୁଣ୍ଡା ଭାତ ଖାଇଦେଲେ କିଏ ଯୋଉ ବାରି ଅନୁସାରେ ଯଦି ଆଇଲା ଆଇଁଷ ବିକା ଗାଁ କୁ ଆସେ ତ ମାଛ ଭଜା ହେଲେ ପଖାଳ ମାଛ ଭଜା ଖରାବେଳେ ମାଛ ତରକାରୀ, ଭାତ ଡାଲି ଫାଲି ଦରକାର ନାହିଁ। ପୁଣି ସେଇ ମାଛ ଥିବ ଏକାଥର ବେଶିକି ରଖାଯାଇଥିବ ଆଇଁଷ ହେଲେ ତ ମାନେ ତିନିଥର ନା।
ତିନିଥର ହଁ।
ଶୀଘ୍ର ଶୀଘ୍ର ଖାଇଲେ ଜୋରରେ ଭୋକା ଲାଗିବ ଆଉ।
ଆଉ ଏବେ ତ ଆଇଁସ ଦେଖିଲେ ତ ଖାଲି ଭୋକ ହବ ହିଁ ହବ।
ସେୟା ପା। ଆଉ ଗାଁରେ ବି ଯୋଉ ପୋଡାପୋଡି ଟା ହୁଏ ଭଲ ଲାଗେନି? ଚୁଲିରେ ଭାତ ବସିଥିବ ହଁ ପା ଚୁଲିରେ ଗୋଟେ ଆମେ ଯୋଉ ଖରା ଦିନ ସାରା ସ୍କୁଲ ଯାଉ ଅ ସକାଳୁଆ ସ୍କୁଲ ମୋର ମନେ ଅଛି। ମୋ ବୋଉ ଆଳୁ ପୋଡିଦୋଉଥିବ ରାତିରେ ଆଉ ବାଦାମ ମିଳେ ବା ଦାମ ମଞ୍ଜି ଭାଜିକି ଛଡେଇକି ରଖିଦେଇଥିବ ଡବାରେ ମାନେ ବାଦାମ ଭାଜିକି ତା ମଞ୍ଜି ଛଡେଇକି ରଖି
ଛଢେଇ ରଖି ହଁ। ତାର ଆସିକି ସେ ବୁ ମନ୍ଥାମନ୍ଥି କରିକି ସେଥିରେ ମଞ୍ଜି ପକେଇକି ତାପରେ ଖାଇବ।
ବଢିଆ ଲାଗେ।
ଆଉ ଆମେ ସବୁ କଣ କରୁ ଘରେ ଆମର ମାନେ ବୋଉ ଭାଉଜ ଆମ କଣ କରୁ ସବୁ ମାନେ ପୁରା ଗୋଟେ ଥାଳି ଆଣୁ ଭାରି ସେ ଥାଳିରେ ସବୁ ପ୍ରକାର ମାନେ ସବ ଆଳୁ ବାଇଗଣ ଟମାଟୋ ସେ ଭେ ଣ୍ଡି ପୋଟଳ, ସାରୁ ସବୁ ପ୍ରକାର ପନିପରିବା ହଁ। ଯାହା ଆଭେଲେବୁଲ ଥିବ। ସବୁ ପୋଡା ହବ ମିକ୍ସଚର ହୋଉ ବାଦାମଞ୍ଜି ହୋଉ ମଟର ଛଣା ହୋଉ ସେଥିରେ ଆଡ୍ କରାହବ ରସୁଣ କଞ୍ଚାଲଙ୍କା ଦଳିକି ଥାଳିରେ ଥାଳି ପାଗ କରିକି ହଁ।
ସେ ଯୋଉ ଆନନ୍ଦ ନା ସତରେ ନା ସତରେ ସେ ଆନନ୍ଦ ଆଉ ନାହିଁ।
ସେ ସବୁ ଥିଲା ନା ଆଉ ମାନେ ଯେତିକି ଖାଇବା ତାର ଡବଲ ଖାଇ ହେଇଯାଏ କିନ୍ତୁ।
ବଢିଆ ଲାଗେନି, ତାପରେ ଗୋଟେ ଖାଇ ସାରିଲା ପରେ ଗପଟପ ହବ ବସିବ ଯୋଉଠି ବସିଥିବେ ସମସ୍ତେ ବସିଥିବେ ସେ ମଜା ଆଉ ନାହିଁ ମୋ ସତରେ। ପୁରୁଣା ଦିନକୁ ମନେ ପକେଇଲେ ଖାଲି ଦୁଃଖ ଲାଗୁଛି।
ଆଉ ପଖାଳ ଖାଇକି ଟିକେ ତୋରାଣି ପିଇଦବ।
ହ ବା।
ସେଇ ଶାନ୍ତି ପ୍ରାୟ ଲୋକତ
ହଁ ବା ଏ ଛୁଆ ମାନେ କିଛି ବୁଝ୍ ବୁଝି ହିଁ ପାରିବେନି ଆମେ ମଜା ଯାଉ ପାଇଚେ।
ଚେ ସେ ସେମାନେ ସେ ସବୁ ଆଉ ଚାହୁଁନାହାନ୍ତି।
ତାପରେ ସେମାନେ କଣ କହିଲେ ଏ ଯୋଉ ତିନି ଚାରି ବର୍ଷ ତ ସ୍କୁଲରେ ଆ ଆଡମିଟ ହେଲେ।
ହଁ।
ଦୌଡ଼ିଲେ ଆସିଲେ ଖାଇଲେ ପିଇଲେ ଶୋଇଲେ ପୁଣି ଉପର ବୋଳି ଟିଉସନ ଚାଲ ପୁଣି ଆଇଲେ। ଆଉ ତାଙ୍କୁ ଆଉ ସେ ସେ ସୁଖ ଟା ଆଉ ପାଇପାଇଲେନି ସତରେ। ଆଗରୁ ଆମର ମାନେ ଆମର ପରୀକ୍ଷା ସରିଯାଉଥିଲା ଅ ରଜ ଯାଏ ଆମର ଆ ବହି ଖାତା ଆମକୁ କିଛି ନଥିଲା। ପୁରୁଣା ବହି କାଠୁ ଗୋଟେ ହଁ ହଁ ପିସି ଘରକୁ ଯିବୁ ସମସ୍ତେ ସମସ୍ତେ ଡ୍ରେସ୍ ଦିଅନ୍ତନି ଜ
ହଁଡ୍ରେସ୍ ଦିଅନ୍ତୁ
ସମସ୍ତେ ଡ୍ରେସ ଦେଇଥିବେ ହାତରେ ପଇସା ଦେଇଥିବେ ଶେଷରେ ଆସିକି ସାଙ୍ଗମାନଙ୍କ ସହିତ ଡିସକସନ ହବ। ହଁବା ମାନେ ସାଙ୍ଗ ମାନଙ୍କ ସହିତ ଡିସକସନ ହବ। କୋଉଠି କୋଉଠି ଯାଇଥିଲୁ କି କିଏ ପଇସା ଦେଲେ କେତେ ପଇସା ତୋର ହେଲା ମୋର ଦୁିଶହ ହେଲା ମୋର ଚାରିଶହ ହେଲା। ମୋର ରଜକୁ ଯୋ ତା କିଣିବି କି ଡ୍ରେସ କିଣିବି ଏମତି ଗୋଟେ ଚାଲିଲ ଗୋଟେ ମଜା ଗୋଟେ ସେଥିଲା।
ସେ ସବୁୁଖୁସି ଅଲଗା ଥିଲା।
ହପା ସେ
ଆଉ ସେ ମାଉସୀ ପିସି ଘରେ ଯାଇଥିଲେ ସେମାନେ ପଇସା ଦଉଥିବେ ଏ ମଣିଷ ଆଣୁ ନଥିବ ମାନେ ଆ ଭିତରେ ଇଛା ଥିବ ଉପରେ ଖାଲି ଟିକେ ମନା କରୁଥିବ।
ହଁ ସେୟା ପା ମାର୍ଚ୍ଚ ମାସଠୁ ଜୁନ୍ ମାସରେ କିଛି ଚିନ୍ତା ହିଁ ନଥାଏ। କାଚ କଉଡି ତାସ ଆମ୍ବ ଗଛ ମୂଳେ ବସିବା ହଁ ବା ହଁ ଯୋଉ ଆମ୍ବ ଗଛ ମୂଳେ ବସିବା ଗରମ ହେଲେ ଆମ୍ବ ଗଛ ମୂଳ ପୁରା ଥଣ୍ଡା ନୁହଁ କି।
ହୁଁ ଭଲ ଲାଗେ ନା ବାରିପଟେ ସମସ୍ତେ ବସନ୍ତି ପଉଧି ପରେ ଯୋଉ ଗରମ ହୁଏ ଯାଇ ପବନହବ ବୋଲି ଆମ୍ୱ ଗଛ ମୂଳେ ଯାଇ ବସ
ହଁ ବା ହଁ। ଆଉ ଯୋଉ ସେ ଗୋଟେ ସତରେ ସେଦିନ ଆଉ ନାହିଁ।
ଆଉ ଖରା ଦିନ ହେଲେ ଛୁଆ ମାନଙ୍କୁ ଡରାନ୍ତି ଶୋଇ ପଡ ଛୁଆ ଧରା ଆସିବ ଯୋଉ ଖରା ହଉଥାଏ।
ହଁ ହଁ ହଁ ହଁ ଏବ ଏବେ ଖରାଦିନ ଛୁଆ ପାଠ ପଢିବେ
ହଁ।
ମୁଁ ବା ଯୋଉ ରଜ ପୂର୍ବରୁ ଏଇ ବର୍ଷ ରଜ ପୂର୍ବରୁ ଟିକେ ଆଶ୍ରମ ପଳେଇଲି। ଏ ପାଞ୍ଚ ଦିନ ପାଇଁ ତାପରେ ଆଇିଲେ ଘରକୁ ଆଠ ଦିନ ପାଇଁ ପଳେଇଲି। ଛୁଆଗୁରା ଆଉ ଥ୍ରେଡରେ ପଢୁନାହାନ୍ତି ମୁଁ କହିଲି ଆରେ ଏତେ କଣ ଢିଲା ହେଇଗଲେ ରେ ନା ଆଉ କଣ କରିବୁ ଆମେ ଛଡା ହେଇଯାଇଛୁ।
ଛଡ଼ା ଆ ସତରେ ସେ ସେ ଠିକ କଥା କହିଛନ୍ତି।
ହେଲା ଛଡା ହେଇଯାଇଛି ମନ ଟା ନାଗୁନି ପୁଣି ଗଲେ ସେଇଆଡେ ଖାପରେ ପଇଲେ ପୁଣି ହବ। ମାନେ ଏତିକି ଦିନ କଣ କହିଲା ମୁଣ୍ଡ ପୁର ରିଲାକସ ହେଇଗଲା ମାନେ ବହି ନାହିଁ ଖାତା ନାହିଁ କିଛି ନାହିଁ। ମୁଁ କହିଲି ତମେ ଏମିତି ପୁରା ଛଡା ହେଇଗଲେ କେମିତି ହବ। କିନ୍ତୁ ଏବେକା ଆଉ ଛଡା ଗଲା ବେ ଆ ମାନେ ଆଉ ପୁଣି ପ୍ରେସର ହେଇଯାଉଛି ସେମାନେ ତାପରୁ ତାପରେ ପଢେଇ ନଉ ନା ଅସୁବିଧା ଟା ହଉଛି ଆଉ।
ସେ ଯଉଡା ମିସ୍ କରି ଗଲେ ସେମାନେ ସେଟା ପୁଣି କଭର କଲା ବେଳକୁ ତାଙ୍କୁ ଟିକେ କଷ୍ଟ ହବ ଯାହେଲେ।
ହଁବା ତାପରେ ଗୋଟେ ଡେଲି ଡେଲି ନୂଆ ନୂଆ ଦେଇଦେବେ ଏମାନେ ଆଉ ପାରିବେନି।
ସେ ପୁରୁଣା ନୂଆ ଦିଟାଙ୍କ କଲା ବେଳକୁ କଷ୍ଟ ହବ।
କଷ୍ଟ ହଉଛି ସତକଥା। ଦେଖାଯାଉ ପୁଣି କେତେ ବର୍ଷ କାଳେ ପୁଣି ଯଦି ପୁରୁଣା ଜମାନା ଖୋଲିବ କାହିଁକିନା ଦେଖୁ ନୁ ପୁରୁଣାର ଷ୍ଟାଇଲ ସବୁ ଏବେ ଧୀରେ ଧୀରେ ବାହାରିଲାଣି। ପୁରୁଣା ବେଳେ ଏ ମୁଁ ସେଆ ହି କହୁଥିଲି ମାନେ
କୋହୁଣି ଉପରୁକୁ।
ତିନିପା ହାତ ଆଉ ଯୋ ଏଇ ଯୋଉ ଆମର ଯୋଉ କୋହୁଣୀ ଯାଏ ଯୋଉ ହାତ ଏବେ ସବୁ ସେମିତି ପିନ୍ଧୁ ନାହାନ୍ତି। ପୁଣି ଯୋଉ ଆମର ଯୋଉ ଇଏ ଯୋଉଏଇଠୁ କାନ୍ଧ ପାଖରୁ ଗୋଟେ କୁଞ୍ଚ ମାରିକି ଏମିତି ଗୋଟେ ଫୁଲ ଯାଇକି ଆମେ ଫ୍ରକ୍ ବିତି ଛୁଆ ଦିନେ ସେଟା ବି ବାହାରିଲାଣି। ହଁ ଏବେ ହଁ ହଁ ଠିକ କଥା। ଏବେ ଦେଖିବ ରୂପା ବ୍ରତ ସୁନା ଯାହାର ତ ପଇସା ଅଛି ସେ ଛାଡ ସେ ସୁନା ବହୁତ ଟଙ୍କା କିନ୍ତୁ ପ୍ରାୟ ମୁଁ ଦେଖୁଛି ସବୁ ସ୍ତ୍ରୀ ଲୋକ ମାନେ ଗୋଟେ ରୂପା ବ୍ରତ ଲଗେଇଛନ୍ତି।
ହଁ କିଏ ବ୍ରତ ନହେଲେ କିଏ ବ୍ରତ ପେଡି।
ହଁ ଆଗ କାଳରେ ନା। ଏପନ୍ତ ଏଇ ଯୋଉ ବୁଢୀ ଲୋକମାନେ ଯଉ ତିିନ ଚାରିଟା ନାକ ଫୋଡେଇ ଥାନ୍ତି ହେଲା ସୁନା ପିନ୍ଧିଥିବେ। ଆଗ କାଳିଆ ଏବେ ଦେଖୁନ ସମସ୍ତେ ଏ ସବୁ ଝି ଝିଅ ଗୁଡା ଫୋଡେଇକି ଏଠି ସବୁ ନାକ ତଳେ ଗୋଟେ ଗୋଟେ ଓହଳେଇଲେଣି।
ଓହଳିରେ ହଁ ହଁ ଠିକ କଥା ସେଣୁ କାନ ଥାକଥାକ କେମିତି ଦି ତିନିଟା ନାଖେ ଫୋଡୋଉଛନ୍ତି।
ହଁ ଓ ହଉ ଏ ମୁଁ ଟିକେ ପୁଅଟାର ପାଠ ଟା ଟିକେ ଟିକେ ତାକୁ କହିଦିଏ ସେ କରୁ ମୁଁ ତମୁକୁ ଆଉ ଟିକେ ସମୟ ପରେ କରିବି ହେଲା ହଁ ରଖୁଛି ଆ। ହଁ।